ହ୍ୟାଲୋ। ହଁ, କଣ କରୁଛ?
ଚା
କଣ କରୁଛ?
ପିଉଛି
ଚା ପିଉଚ?
ତା ପିଉଛି, ହିଁ ହିଁ ଆସ କଣ କହିଲ?
ବାବା ଜୋତା ଖୋଲିକି ଯା, ସଞ୍ଜ ଦେଇସାଇଲନି କି?
ସନ୍ଧ୍ୟା ନାହିଁ ଦିଆ ହେଇନି। ସେ ମୋ ଯା ଦେବେ ନାଇଁ ମୋ ଯା ଦେବେ ସେ ଦେଇନାହାନ୍ତି ଆଉ ଟି କେ ପାଞ୍ଚ ଦଶ ମିନିଟ୍ ପରେ ଦିଆହବ ଆଉ। ଚା ଫା ପିଇ ସାଇଲଣି?
ମୁଁ ଚା ପିଏନି, ଏ ଭୋକ ମାରି ଦିଏ ତ।
ଆଉ କଣ କଫି?
ନା ମୁଁ କିଛି ପିଏନି ଏଇ ସଞ୍ଜବେଳେ ଟିକେ ଯୋଉ ଏଇତ ଖାଇଥିଲି ନ ଦିଟା କଣ। ଆଉ ଏଇ ସଞ୍ଜ ବେଳୁ ଟିକେ ରୋଷେଇ ସାରିକି ସନ୍ଧ୍ୟା ଦେଇ ସାରି ରୋଷେଇ ସାରିକି ଯାହା ହେନେ କରିକି ଖାଇମୁ ଆଉ। ଖାଇଥିଲୁ ଖାଇଲା ବେଳକୁ ଦଶଟା।
ସନ୍ଧ୍ୟା ବେଳକୁ କିଛି ଖାଅନି?
ହଁ ଯାହା ହେଲେ ଏଇ ସଂଧ୍ୟା ଦେଇ ସାରିଲା ପରେ କଣ ଖାଇମୁ ଦିପୁ ପୁଅ
ହୁଁ, ହୁଁ।
ଏ ସନ୍ଧ୍ୟା ଦେଇ ସାରିଲା ପରେ କଣ ଟିକେ ଖାଇମୁ। କଣ କହିଲ?
ପୁଅ କଣ କରୁଛି?
ସିଏ ଏଇ ନାଟକ ଅଛି ପିଲା ସବୁ ଡ୍ୟୁଟି ଆଇଲେ ତ ସେ ସବୁ ଯାଇକି ନା ଟକ ଅଛି ଦାଦା ହେରୀକା ସବୁ ଆଇଲେ ସେପଟକୁ ବାବା ଜେଜେ ଆସୁନାହାନ୍ତି ଏଇବା ଧାଉଁଛି ତା ପିଛେ ପିଛେ ଧାଇଁବି। ଜେଜେ ଟାଟା ଆଉ ତାହେନେ ତମ ଛୁଆ ସବୁ କଣ କରୁଛନ୍ତି?
ଆମ ଛୁଆ ସବୁ ଟିଉସନ ଯାଇଛନ୍ତି ଏନୁ ଗୋଟିଏ ଗୋଟିଏ ଆସିବେ ଆଉ ଜଣେ ସାଢ଼େ ନଅଟା ଏବେ ଆସିବ। ତାର ଟିଉସନ ସରିବନି ସେ ସାଢ଼େ ଚାରିଟା ଆଉଛି। ଆଉ ବଡ ପୁଅଟି ସାଢ଼େ ପାଞ୍ଚରେ ଯାଇଛି। ଆସିବ ତାର ସାତଟାରେ ଛୁଟି ହବ ଆଉ।
ହଁ, ହଁ। ସ୍କୁଲ ଖୋଲା ହେଲା ନା ହେଇନି?
ହଁ ଅ ଅଠର ତାରିଖ ଉଁ ସରି ବାଇସି ତାରିଖରେ। ସ୍କୁଲ ଆଜି ଯାଇଥିଲି ହେଇ ଡ୍ରେସ୍ ଆଣି ସେମାନଙ୍କର ଡ୍ରେସ୍ ଟା ଚେଞ୍ଜ ହେଇଛି ତ। ଯାଇଥିଲି ଆଣିବା ପାଇଁ ଦିନରେ ଏ ବହୁତ ଭିଡ଼ ଦୋକାନ ବଜାର ଏଣେ। ଡ୍ରେସ୍ ଚେଞ୍ଚ ହେଇ ଯାଇଛି ଯେହେତୁ ବହୁତ ଭିଡ଼।
ଚୁଡ଼ାରା କଣ ଗୋଟେ ଦିନ ଦେଉଛନ୍ତି କି? ଗୋଟେ ଦିନ ଦେଉଛନ୍ତି ଡ୍ରେସ୍
ଯେବେଠୁ ବି ଉଁ ମାର୍କେଟକୁ ହେତେ ଭଲରେ ଆସିନଥିଲା। ତ ଯେହେ
ଅଁ ହଁ। ସେଇୟା ‍। ଆଉ ରୋଷେଇ କେତେବେଳେ କରିବ? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।